ମୁତେ ତ କହିଲି ସେ ଯେ ଜିରାମ ଯିବା ବିଷୟରେ ନାଇ ହଁ ତାପରେ ଏମିତି ସେଇଠୁ ଆମେ ଅ ଇଏ ହେ ମାନେ କୋଠୁ ଗଜପତି ଗଲୁ ସେଇ ତ ସେଇଠି ଏକା ଦି ତିନି ଘଣ୍ଟା ଲାଗିଗଲା ହଁ ପିଲଲେ ପୁରା ଭଲରେ ଦେଖିଲେ ସବୁ ପିଲାମାନୋନେ ସେ ଯୋଉ ଅ ବୁଦ୍ଧିଷ୍ଟ ଲୋକମାନାନଙ୍କ ସହିତ ତ ମିଶିଲେ ତାଙ୍କ ସହିତ କ ଲୁ ତାଙ୍କ ଭାଷା ଆମେ ପ୍ରାୟ ବୁଝି ପାରୁ ନଥିଲୁ ହେଲା ତାଙ୍କ ଭାଷା ଆମ ଭା ଛାଡ଼ିଲା ସେମାନେ ବି ଓଡିଆ ତ ଜାଣିନାହାନ୍ତି ଖଣ୍ଡି ଓଡିଆ ହିନ୍ଦୀ ହିନ୍ଦୀ ହିଁ କୁହନ୍ତି ସେମାନେ ହେଲା ତ ଖଣ୍ଡି ଖଣ୍ଡି ସେମାନେ ହିନ୍ଦୀ କୁହନ୍ତି ଆମେ ମାନେ ସେମାନେ ଯାହା ପ୍ରଶ୍ନ ପ୍ରଶ୍ନ ପଚାରିଲୁ କହିଲେ ବଢଆ ତାଙ୍କୁ କେଡେ ଛୋଟ ଛୋଟ ସବୁ ାତ ଥିଲେ ସେମାନଙ୍କ ସହିତ ହି ମିଶିବାକୁ ଖେଳିବାକୁ ବଢିଆ ଲାଗୁଥିଲା ହଁ
ସେଠି ଥାଉଛନ୍ତି ନା ଛୋଟ ଛୋଟ ପ ଦ ଆାମ ବି ଦେଖିଥିଲୁ
ହଁ ମରା କେ ସୁନ୍ଦର ଦେଖା ଯାଉଛି ସେମାନେ ସବୁ ତ ବଢିଆ ଲାଗନ୍ତି ତାପରେ ସେମାନେ ଏମତି ମନ୍ଦିର ଭିତରେ ଆମେ ସବୁ ବସିଲୁ କେତେ ସମୟ ଶାନ୍ତି ଲାଗିଲା ଯେହେତୁ ଖରା ଗରମ ରେ ଯାଇଥିଲୁ ହେଁ ତାପରେ ସେଇଠି କିଛିୟ ବ ତାପରେ ତାଙ୍କ ଠାରଙ୍କୁ ଦର୍ଶନ କରିଥିଲୁ ବୁଝୁଥିଲୁ ଏଇଟା କଣ ସେଇଟା କଣ ଏଇ କଣ ତ ଆମ ଭିତରୁ କିଛି ଛୁଆ ଛୁଆ କଣ କରୁଥିଲେ ନା ଫୋନ ଧରିକିନା ଏତି ଫଟୋ ଉଡେଇଆକୁ ଲାଗୁଥିଲେ ତାଙ୍କ ମନ୍ଦିରର ଠାକୁରଙ୍କ ଫଟୋ ତ ସେ ଯାକ କହୁଥିଲେ ଖାଲି ଫୋନ ମନଙ୍କ ମାନେ ତାଙ୍କେ ତାଙ୍କ ଲାଙ୍ଗୁଜ କଣ କୋଟେ କହୁଥିଲେ ତ ମ ବୁଝ ତାଙ୍କର ଯୋଉ କଣତିସ ଦେଖି ସବୁ ଛୁଆ ଜ ଆ ଫୋ ବ କରିବାକୁଛନ୍ତି ଆଉ ହୁଁ ତା ରେ ଏମିତି କରିକିନା ହଁ । ବହୁତ ହି ସୁନ୍ଦର ଲାଗୁଚି। ଏତେ ବଡ ଏରିଆ ଟା ସେ ଯୋଉ ନଦୀ ନଦୀ ଟାଇପ ର ଯୋଉ ଗୋଟେ ବନ୍ଧ ଟାଇପ ର ଅଛି। ସେଇଠି ଏମିତି ଡଙ୍ଗା ବୋଇତ ଚଲେଆ ଟାଇପ ର ବି ସୁବିଧା ଅଛି। ଛି ଆହୁରି ବହୁତ ହି ବଢିଆ ବଢିଆ ଜାଗା ଅଛି। ଫୋଟୋ ଉଢେଇିବା ପାଇଁ ତ ବହୁତ ହି ବଢିଆ ପ୍ଲେସ ଅଛି। ମତେ ତ ଏତେ ସୁନ୍ଦର ଲାଗିଲା। ଆଉ ଟିକେ ସନ୍ଧ୍ୟା ଟାଇମରେ ଯିବ ଆହୁ ପୁରି ହି ବଢିଆ ଲାଗୁଚି। ହୁଁ ସେ ଭିତରେ ଅଲଗା ଅଲଗା ଜାଗା ଅଛି ତାଙ୍କର ମନ୍ଦିର ଗୋଟେ ଜାଗାରେ ତାଙ୍କର ସେ ଯୋଉ ବୁଲିଆ ଜାଗା ଗୋଟେ ଜାଗାରେ ଏ ବଢିଆ ହେଇଛି ଆଉ ସେ ଯୋଉ ଶାନ୍ତ ସେମାନେଙ୍କ ଯୋଉ ଅ ସାଧୁ ଯାକ। ତ ତାଙ୍କ ଡ୍ରେସ ବଢିଆ ତ ପିନ୍ଧି ପଷା କରିକି ଯୋଉ ଲାଗୁଚନ୍ତି। ତା ସହିତ ସେମାନଙ୍କ ବାଣି ପାଣି ହଁ। ବାଣି ଫାଣି ବି ଶୁଣିବାକୁ ବଢିଆ ଲାଗୁଛି ତା ସହିତ ଆଉ କଣ? ହ ଆମେ ଯୋଉ ଯାଇଥିଲୁ କୋଡିରେ ସେଠୋ ଫଟୋ ଫଟ ଯାହା ଉଠେଇଲୁ। ତାପରେ ତା ଗୋଟେ ଜାଗା ଟେ ଥିଲା। ଏମିତି ତାଙ୍କ ମାନଙ୍କର କଲଚରର ତାଙ୍କ ତାଙ୍କ ଇଏର ଡ୍ରେସ ପିନ୍ଧି ନା ଫଟୋ ଉଠେଇବା ପାଇଁ ହୁଁ। ତ ସେଇଟା ବି ପିନ୍ଧିକି ଉଠେଇଲୁ ସବୁ ବଢିଆ ଲାଗିଲା। ସେ ସବୁ ଫଟ ବଡ ବଡ ଧରିକି ଆସିଲୁ। ଏମତି ଆଉ ସାର୍ ଆମ ସାର୍ ମାନେ ବି ଫଟୋ ମେଡ ମାନେ ସବି ଫଟୋ ଉଠାଇଲେ।
ହଁ।
ତ ସବୁ ଛୁଆ ହଁ ହଁ। ସବୁ ଛୁଆ ମାନେ ସବୁ ମିଶିକିନା ସେଇଠି ଫଟୋ ଉଠାହେଇଛି। ହେଟା ଗୋଟେ ଗୋଟେ ପେ ଆଉ ମାନେ ଅ କଣ ସେ ଯୋଉ ପୋଷାକ ଦିଅନ୍ତି। ସେଇଟା ଗୋଟେ ଭଡା ନିଅନ୍ତି। ପଚାଶ ଟଙ୍କା ଲେଖା ବାକି ବହୁତ ହି ବଢିଆ ଲାଗିଲା ମତେ।
ହଁ।
ଜଣେ ଯାଇ କେବେ ଗୋଡେ ଯିବାକୁ ଇଚ୍ଛା ହଉଛି। ତାପରେ ସେଇଠୁ ବାହାରିକି ଆମେ ଗଲୁ କୋଉଠିକୁ ଯେ ଅ ତାମ୍ପରା। ହ
ହଁ।
ତାମ୍ପରା ଗଲୁ ତାମ୍ପରାରେ ବି ସେଇଠୁ ବୋଧେ ଡାଇରେକ୍ଟ ନା ନା ସେଇଠୁ ଆସିଲା ବେଳେ ଭୋକ ହେଇଗଲାଣି ହେଲା ଆ ବହୁତ ରେ ଦିଟା ତିନିଟା ହେଲାଣି।ବୋଧେ ଘଣ୍ଟାରେ ଦିଟା ବେଳକୁ ଖାଇବାକୁ କଣ ଇଏ କଲି କଣ? ହୋଟେଲ ଜାଗାରେ ରହିଲେ ଦି ତିନଟା ଇଏରେ? ତାପରେ ସବୁ ଛୁଆ ଯିଏ ଯାହାର ଭୋକ ଲାଗିଥିଲା। ଯିଏ ଯା ଯାହା ଅର୍ଡର କରିକି ଖାଇଲେ। ମାଗି କି ନା?
ହଁ।
ସେଇଠୁ ସରୁ ସରୁ ହେଇଗଲାଣି କେତେ? ତିନିଟା ଚାରିଟା ଅଁ ତିନିଟା ଖଣ୍ଡେ ହେଇଗଲାଣି ଖାଇବା ପିଇବା ସରୁ ସରୁ। ତାପରେ ସେଇଠୁ ବାହାରିକିନା ପୁଣି ଆମେ ବାହାରିଲୁ ତାମ୍ପରାଜ। ଆଉ ଗୋଟେ ଛତ୍ରପୁରରେ ଅଛି ସେଭେନ ୱାନଡର ପାର୍କ ଯିବୁ। କିନ୍ତୁ ଯୋଉଁ ଇଏ ପାଇଁ କଣ କି ଲେଟ୍ ହେଇଯିବା ଯୋଗୁ। ସେ ସେଭେନ ୱାଣ୍ଡର ପାର୍କ ଟା କଣ ପାଞ୍ଚଟା ନା ସାଢେ ଛଅଟା ବେଳେ କ୍ଲୋଜ ହେଇଯାଏ ବନ୍ଦ ହେଇଯାଏ କହିକି ନା? ଆମେ ଆଉ ସେଠକୁ ଯାଇ ପାରିଲୁନି ଟିକେ ଦୂର ହବ କହିକି। ସେଥିପାଇଁ ଆମେ ଖାଲି ତାମ୍ପରା ଗଲୁ ଯାହା। ଆଉ ଗୋପାଳପୁର ଇଏ ସମୁଦ୍ର କୂଳ ଯିବୁ ବୋଲି ଭାବୁଥିଲୁ ଯେ? କିନ୍ତୁ ଆମ ଗାଡି ସେଇଠିକାର ରୁଟ ର ପଇସା କାଟି ନଥିଲା। ଆ ସେଥିପାଇଁ ସେଇଠୁକୁ ବି ଆଉ ଯାଇପାରିଲୁନି ମନ ଉଣା ହେଲା। ଭଲ ସ୍ପିକର ଦେ। ସବୁ ଛୁଆ ହଁ ଅଫସାସ କଲେ ଏତେ ବାଡେ ଆସିଥିଲୁ ନା ସେଇଡିକୁ ଯାଇପିଲୁ ନା ଆଣୁ ଯାଇଥିଲୁ କଉିକୁ ବି ଯ ଯାଇଗଲାନି ଭଲରେ ଏମିତି କରିକି ହଁ ହ ଆ ଏମିତି କରିକିନା ସେଇଠି ଯାହା ତାମ୍ପରାରେ ବୁଲିଲୁ ସେଇଠି ବି ବଢିଆ ହେଇଛି ସେଇ ସବୁ ଛୁଆ ମାନେ ଆମର ସବୁ ନାଚ ଗଲେ ପଟ ଫଟ ଉଠେଇ ଦ ଏ କଲୁ ଏମିତି ଅ ତାପରେ ସେଇଠୁ ବାହାରୁ ବାହାରୁ ବି ସନ୍ଧ୍ୟା ହେଇଗଲା ଆଉ ତ କୁଆେିବାକୁ ହେଲାନି ସେଥିପାଇ ସାର୍ କହଲେ ଏଠି ତମେତେ ବୁଲଛ ବୁଲେ ଯେତେ ଯା କରଛ କର ତାପରେ ସାତାଧ ଆଠଟା ହେଗଲା ବଳୁ ସେଇଠୁ ସନ୍ଧ୍ୟାରେ। ମାନେ ବାହାରିକି ଆସିଲୁ ଆଉ। ସାଢେ ଛଅଟା ସାତଟା ବେଳକୁ ବୋଧେ ବାହାରି ଆସିଲୁ। ବାହାରିକି ଆସିଲୁ ତାପରେ ଅଧା ରାସ୍ତାରେ କୋଉଠି ଟି ଗୋଟେ ବୋଧେ ମା ଦୁର୍ଗା ରେ ନା କଣ କୋଉଟି ଗୋଟେ ରହିଲୁ। ଖାଇଲୁ। ଉଁ ସବୁ ରୁଟି ତରକା ଏ ସେ ଭାଇ ଛି। ସେଇ ଯୋଉ ଜାଗାରେ ଯୋଉ ଖାଇଲୁ ରାତି। ଖାଇବା ଟା ପୁରା ପିତା ହେଇଗଲା।ଏତେ ଖରାପ ଥିଲା। ତେ ରୁଟି ଛେ। ହେ ରୁଟି ଖରାପ ଥିଲା।ଅଣ୍ଡା ତଡକା ବି ବୋଧେ ସେ ବାସି ଦେଇ ଦେଇଥିଲା କି କଣ।ଏତେ ଗୁଡେ ଖରାପ ଲାଗିଲା ଖାଇ ହେଲାନି। ହବୁ ଫିଙ୍ଗା ଫୋପଡା। ହୁଁ ଆଉ। ତମେ ମାନେ ଆଉ କୁଆଡେ ଯାଇଥିଲ। ତ ଏଇଟା କଣ କୋ ନା ଆଉ କେବେ କଣ ଯାଇଥିଲ ବୁଲିବାକୁ। ଅହ।
ହୁଁ।ଗଲା ଇଆଡୁ ଯାଇଥିଲୁ।
ଓ ହ।
ଭଲ ଉଛା ଯାଇଥିଲୁ ସମ୍ବଲପୁର। ସମ୍ବଲପୁର ଗଲୁ। ହୁଁ ରାତି ପାଞ୍ଚଟାାରୁୁ ବାହାରିଲୁ ଗାଡିରେ ସମସ୍ତେ ଆଉ।
ଏ ବିିବ ଯେମତି କ
ହଁ ସେଇଠି ପହଁଞ୍ଚିବ ଆଉ ସେଇଠି ନ ଦଶ୍ଟା ଏଗା ହେଇଯିବ ପହଁଚିବ।
ଛା।
ଦେଖିକି ସେଇଠି ଟିଫିନ୍ କଲେ ତାପରେ ଉଁ ଗଲୁ ଯୋଉ ଘଣ୍ଟେଶ୍ଵରୀ ଟେମ୍ପଲ୍। ଘଣ୍ଟେଶ୍ଵରୀ ମନ୍ଦିର ଗଲୁ ଘଣ୍ଟେଶ୍ଵରୀ ମନ୍ଦିର ଯାଇକି ସେଇଠି ଦର୍ଶନ କରିକ୍ ଟିକେ ଆସିଲୁ ଟିକେ ବୁଲାବୁଲି କଲୁ ସେ ଆସିକି ଉଁ ହୁଁ ଆସିକି ଗୋଟେ ହୋଟେଲରେ ଖାଇଲୁ।
ମୁଁ ତାଙ୍କର ସେଇଠୁ ଖାଇସାରିକି ବାହାରିଲୁ ଆଉ ହିରାକୁଦ୍ ନଦିବ ଦେଖିବା ପାଇଁ । ଗଲୁ ଚାପା ହିରାକୁଦ୍ ନଦୀ ବନ୍ଧ ଦେ ଦେଖିବା ପାଇଁ ଗଲୁ ତେଣୁ ପୁରା କେତେ କେତେ ଉପରକୁ ଗଲୁ ଆଉ ତାପରେ ଦେଖିଲୁ। ରାସ୍ତା ହେଇଥିଲା କେତେ ସୁନ୍ଦର ହେଇଥିଲା ସେଠି ଚାଲି ଚାଲି ଚାଲି ଚଳି ଗଲୁ ଗଲୁ ମୋ ଉପରେ ଦେଖିଲୁ। ହୁଁ।
ଆସ ଖାଇ
ହୋଏ ଆସୁନୁ।
ହଁ। ହଜାରେ ପରେ ହଜାରେ ପରେ ହୁଁ ହୁଁ।
ସେଇଠି ଟିକବୁ
ହଁ।
ଫଟୋ ଫଟ ଉଠା ପଳେଇ ଆସ।
ହଁ ହୋ।
ହୁଁ
ଏତିକି ହିଁ କଲ ଆ ମୋର
ସେଖ
ଘୋ ଘର ଠିକ
ରାତିରେ ଆସିକି ତିନିଟା ରାତିରେ ପହଞ୍ଚିଲୁ ଆଉ
ହୁଁ ହୁଁ ଦିନ ଦ ମାନେ ପାହାଣ୍ଡିଆରେ ହୁଁ
ହଁ
ଓହୋ ଆଉ କିଛି ଆଉ ଦେଖିନ କି ଆଉ କୁଆଡେ ଯାଇନ ହଁ ଖାଇବା ଆଡେ ଗଲେ ଆଉ ଭୋକ ଭୋକ ଆଁ
ହଁ
ହଁ ହଁ ହଁ ମ ବହୁତ ଭୋଗ ଲାଗୁଛି ଯେ ହେଇ ଆଉ ଟିକେ ଯାଉ
ହଁ
ହୁଁ ଏତେବେଳକୁ ଆଇଦେଲେ ମେ ତା ଥରେ ଶୋଇଲା ବେଳକୁ ଭୋକ ହବ ତେଣୁ କରିକି ଟିକେ ବିଳମ୍ବରେ ଖାଇବା
ହଁ
ହୁଁ କଣ ଆଉ କହ
ହ ଆଜି କଣ କଣ ପଢିଲ
ପଢିନିଲ ଆଉ ମୁଁ ପଢିବି ଏ ସବୁ କାମ କଲେ ଆଉ ଧ ଘଣ୍ଟା ଗଲେ ପଢିବାକୁ ବସିବେ ଏ ବାବା ଅଛି କାଲି ଯିବେ ଅ ସେ ସବୁ ଏବେ ଇସ୍ତ କର ବି ଏବେ ବସୁଛି ପଢି ହେଇନି ଆଜି ଆଉ କିଛି ତୁ କଣ ପଢା ପଢି କରୁଛୁ ନା ନାଇଁ ଏବେ ଆଉ କିଛି
କଣ ଏମତି ପଉଛ
ଆଛା ଆ୍ଛା କଣ ପଡୁଛ
ତି ଦେେ
ହ ହ ତ ସେ ଯୋଉ ସମ୍ବାର ବେପାର ଇଏ ସେ ସବୁ ପଢିଛୁ ନା ନାଇଁ
ନ ପଡ଼ନ
ପଢୁନୁ ଅଭ୍ୟାସ କରେ ଭଲ ନା ଆଉ ଘରେ ଏବେ ତମେ ଅ ଖାଲି ଟାଇମ ରେ ଟିକେ ରହୁଛ ସବୁ କଲେ କଣ ତ ଯେ ଯେତେବେଳେ ଏବେ ଆଗକୁ ଏକ୍ଜାମ ଦେବେ ସେ ସବୁ ହେଲ୍ପ କରିବ ସାହାଯ୍ୟ ହୁଁ
ହଉ ଦିଦି ତମେ ଖାଇବି ଜମା ମୁଁ ରଖୁଛି
ହଉ ଠିକ ଅଛି
ହୁଁ